ହାଲୋ।
। ହ୍ୟାଲୋ।
ହ୍ୟାଲୋ। ହଁ ହଁ କୁହ।
ହଁ ଆଉ କଣ ପଢାପଢି ସବୁ ସରିଲାଣି? ।
ପଢାପଢି ହଁ ଟିକେ ସରି ଯାଇଛି।
ଆଛା ପରୀକ୍ଷା ପାଇଁ ପୁରା ପୁରୀ ରେଡି ହେଇଗଲଣି ନା।
ପରୀକ୍ଷା ପାଇଁ ନାଇଁ ରେଡି ହେଇନି ଏବେ। ମାନେ କାହିଁକି ଆମେ ବହୁତ ସାରା ୟୁନିଟ୍ ଅଛି। ଗୋଟେ ଦିଟା ସାରିଚି ଖାଲି।
ଆଚ୍ଛା।
ଅ ଆ କଣ କହିଲେ?
ନା କୁହ କଣ ଗୋଟେ କହୁଥିଲ ତମେ।
ହଁ ମୁଁ କହିଲି ଆପଣଙ୍କୁ ଏକ୍ଜାମ କେବେ?
ମୋ ଏକ୍ଜାମ ସେଇ ନଭେମ୍ବର। ୟା ଫିରି ଡିସେମ୍ବରରେ ହେଇଯିବ ଆଉ। ଅଗଷ୍ଟ ପରେ ପରେ ଆମର ହେଇଯିବ।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
ଆମର ଏଇଟା ୟୁ ୟୁଭେନ୍ ସେମିଷ୍ଟର ନା ୟୁଭେନ ସେମିଷ୍ଟର ଟା ଆମର ସେଇଥିପାଇଁ।
ଓହୋ। ।
ହଁ ଏବେ ହିଁ ଜଷ୍ଟ୍ ଆମର ସେମିଷ୍ଟର ଗୋଟେ ସରିଲା ନା। ଆମର ହଉଚି ଆମର ଏଇ ଏକ ତାରିଖ ଦିନ ହିଁ ଆମର ଏକ୍ଜାମ ସରିଲା ଆଉ ରେଜଲ୍ଟ ବାହାରିଛି ଏଇ କିଛି ଦିନ ହେବ ହିଁ ଜଷ୍ଟ।
ହଁ
ଲାଷ୍ଟ ମନ୍ଥ ଏକ ତାରିଖରେ ଆମ ଏକ୍ଜାମ ସରିଲା ଏ ମନ୍ଥ ଏକ୍ ଏକ୍ ତାରିଖରେ ଆମର ହଉଛି ରେଜଲ୍ଟ ଟା ବାହାରିଲା।
ଓ ଆଚ୍ଛା।
ହଁ।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
ତମର ହଁ ତମର ବି ସେମି ତମର ବି ସେମିତିକା ଏକ୍ଜାମ ସରିଲା କେତେ ଦିନ ଟାଇମ୍ ଭିତରେ ବାହାରି ପଡ଼େ। ରେଜଲ୍ଟ କେତେ ଦିନ ଭିତରେ ବାହାରି ପଡେ?
ରେଜଲ୍ଟ ଯେମତି ଆମେ ସେକେଣ୍ଡ ସେମିଷ୍ଟର ହ ହଉଚି ନା ଏବେ ଯେତବେଳେ ହବ ତ ସେକେଣ୍ଡ ସେମିଷ୍ଟର ଅ ଆଗରୁ କୋଡିଏ ଦିନ ଆଗରୁ ରେଜଲ୍ଟ
ଆଛା ଫଷ୍ଟ ସେମ ର ରେଜଲ୍ଟ ଟା ସେକେଣ୍ଡ୍ ସେମ ର କୋଡିଏ ଦିନ ଆଗରୁ ଆସିଯିବ।
ହଁ।
ଆଚ୍ଛା।
ତ ଆମକୁ ରେଜଲ୍ଟ ପାଇ ଟିକେ ୱେଟ୍ କରିବାକୁ ପଡେ ଏକ୍ସଟ୍ରା।
ଆଚ୍ଛା ଫାଷ୍ଟ ସେମିଷ୍ଟାର ର କିଛି ବ୍ୟାକ ଏକା ଲାଗିଚି କି ତମର? ଲାଗିନି ତାହେଲେ ତ ତମେ ଭଲ ପଢୁଚ।
ବ୍ୟାକ୍ କାହିଁକି ଇଲେଭେନ ଟ୍ୱେଏଲଭ୍ ରେ ମୁଁ ସେଇ ପାଠ ପଢିଥିଲି।
ଉଁ ମ୍ୟାଥସ ବୋଧେ ବହୁତ ବଢିଆ ହୁଏ ତମର?
ମ୍ୟାଥସ୍ ଅ କମର୍ସରେ ବେ ସେମିତି ମ୍ୟାଥ୍ସ ଏତେ ହାର୍ଡ଼ ମ୍ୟାଥ୍ସ୍ ନାହିଁ।
ଆଚ୍ଛା ତୁମେ ଆକ୍ଚୁଲିରେ ପଢ଼ିନ ତୁମେ ଧୀରେ ଧୀରେ ସେମିଷ୍ଟାର ଅପଗ୍ରେଡ଼୍ କର। ତମେ ଯେ ଯେତିକ ମ୍ୟାଥ କମର୍ସରେ ପଢ଼ିନଥିବ ଆମେ ଇଞ୍ଜିନିୟରି ରେ ସେତିକି ମ୍ୟାଥ ପଢୁ ଜାଣିଛ।
ଆଉ ତମର ଇଞ୍ଜିନିୟର ଅଲଗା ନା।
ତ ମୁଁ ମୁଁ ମତଲବ ମୁଁ ମେଥକୁ ପୁରା ହେଟ୍ କରେ ହେଲା ବିଲକୁଲ। ମତଲବ ପୁରା ଖରାପରୁୁ ଖରାପ ବାଲା ହେଇଟ କରେ ହେଲା ଫେର୍ ବି ମୁଁ ଯେ ଲାଇନ୍ ଟା ମୁଁ ଚୁଜ୍ କରିଛି ସେହି ଲାଇନ୍ ରେ ମୋତେ ପ୍ରତି ଇୟର୍ ପ୍ରତି ସେମିଷ୍ଟାର ମୋତେ ମ୍ୟାଥ ପଢ଼ିବା ପାଇଁ ପଡ଼ୁଛୁ।
ହଁ।
ଆଉ ଯ ଯଦି ଗୋଟେରେ ବ୍ୟାଗ୍ ଆସିଗଲା ତ ପୁରା ଖରାପ ହେଇଯିବ ତ ସେଥିପାଇଁ ଟ୍ରାଏ କରେ ଯେ କିଥରେ ଗୋଟେରେ ବି ବ୍ୟାଗ୍ ନ ଆସୁ ବୋଲି।
ହଁ ଡିଷ୍ଟିଂସନ କଟିଯିବ ନା।
ହଁ ସେଇଥିପାଇଁ ଏତେ ତ ସବୁ କ୍ଲିୟର ହେଇକି ଯାଇଛି ଆଉ ଭଗବାନଙ୍କ ଦୟାରୁ ଆଗକୁ ବି ସେମିତିକା ମୁଁ ଭାବୁଛି ଯେମିତି କ୍ଲିୟର ହେଇ ହେଇଯାଉ ବୋଲି।
ହଁ ସେୟା କିନ୍ତୁ ଆମର ଫାଷ୍ଟ ସେମିଷ୍ଟାର ତ ମୁଁ ଏତେ ସିରିୟସ୍ ନଥିଲି ଏବେ ହେଇଯିବି ସିରିଏସ।
ଏବେ ସିରିଏସ୍ ହେଇଯିବ ନା ଆଚ୍ଛା ହଉ। ହଁ ମୁଁ ବି ତ ଅଛି ଦେଖିବି କେତେ ସିରିଅସ ହଉଛ ତମେ।
ହଁ ଠିକ ଅଛି।
ହୁଁ। ଆଉ କଣ କୁହ?
ହଁ। ଆଉ ଭୁବନେଶ୍ଵରରେ କୋଉଠି ଗୋ କୋଉଠି ଗୋଟେ ଯାଇଛ ତମେ?
ଭୁବନେଶ୍ୱରର ପ୍ରାୟ ଜାଗା ତ ଆମେ ଏତେ ଯାଇଁ ବୁଲାବୁଲି କିଛି କରିନୁ କିନ୍ତୁ ଆମେ ଏମିତି ମ୍ୟୁଜିୟମ୍ ବଗେରା ପାର୍କ ବଗେରା ମନ୍ଦିର ଯେଉଁ ସବୁ ଅଛି ଫେମସ୍ ବଗେରା ସେଗୁଡ଼ା ସବୁ ଆଉ ଆମର ଯେଉଁ ଜୁ ହେଇଗଲା ହେଲା ଯେଉଁ ନନ୍ଦନକାନନ ହେଇଗଲା ସେଇଗୁଡ଼ା ସବୁ ଧୀରେ ଧୀରେ ଧୀରେ ଧୀରେ ଏକ୍ସପ୍ଲୋର କରିବି ଆଉ।
ମତେ କହିଲେ ଟିକେ ନନ୍ଦନକାନ କଟକ ରୁ ବେଶୀ ପାଖ ୟା ଭୁବନେଶ୍ୱର ରୁ।
ସେଇଟା ତ ମୁଁ କହି ଭୁବନେଶ୍ୱର ରୁ ପାଖ ହବ ନନ୍ଦନକାନନ ଯେଉଁଠୁ ଟୁ ପଏଣ୍ଟ ଥ୍ରୀ ୟା ଫିର ଥ୍ରୀ କିଲୋମିଟର ଆରାଉଣ୍ଡ ଦେଖଉଛି କିନ୍ତୁ କଟକରୁ ତମେ ମ୍ୟାପରେ ଯୋ ସର୍ଚ୍ଚ କର ଦେଖ କେତେ କଣ କିଲୋମିଟର ଦେଖଉଛି?
ଓହୋ ମତେ ବି ଲାଗୁଛି ଭୁବନେଶ୍ଵର ରୁ ପାଖ ହଁ ହଁ ହେଇପାରେ କାହିଁକି ମୁଁ ଯାଇଥିଲି ତ ମୁଁ ବାରଙ୍ଗ ବାରଙ୍ଗ ହେଇକି ଯାଇଥିଲି ତ
ଆଚ୍ଛା।
ତମର ସେପଟରୁ ଦୂର ହବ ମୁଁ ତ ନେକଷ୍ଟ ସଣ୍ଡେ ଯିବି ୟା ଫିର୍ ୱେନେଷ୍ଟ ଡେ ରେ ଯିବି ବୋଲି ଭାବି ଯୁ ନନ୍ଦନକାନନ।
ହଁ ହଁ।
ହୁଁ।
ନନ୍ଦନ କାନନ ମୋ ଏବେ ଯାଇକୁ ଇଛା ନାହିଁ କାଇହି ଏତେ ବୋରିଂ ହେଇଗଲା।
ବୋରିଙ୍ଗ ତ ହେଇଗଲାଣି ଫେର୍ ବି ଗୋଟେ ଏଞ୍ଜୟ୍ ଗୋଟେ ଟାଇ ପାସ୍ କରିବା ପାଇଁ ଟିକେ ବୁଲ
ମତେ ବେଶିକାଲି କ୍ରୋକୋ ଡାଏଲ୍ ଦେଖା ଗଲେ
ଆଚ୍ଛା।
ଆଉ କିଛି ମତଲବ ଏମିତି ନାହିଁ।
ତୁମର ପସନ୍ଦର ଆନିମଲ୍ କଣ?
କିଛି ନାହିଁ ମତେ ଏନିମଲସ ପସନ୍ଦ ନାହିଁ।
ବିଲକୁଲ ବି ପସନ୍ଦ ଆସନ୍ତିନି ବା?
ନା।
ଆଚ୍ଛା ଆନିମଲସ ଭିତରେ ଆସନ୍ତି ବାର୍ଡସ୍ ଭିତରେ କିଛି ଆସନ୍ତି ପକ୍ଷୀ ମାନଙ୍କ ଭିତରେ?
ନା ଜମାନି
ଆଉ ରେପଟାଇଲ୍ସ ଭିତରେ କିଛି ଆସେ ସ୍ନେକ୍ ବଗେରା ହେଇଗଲା କି କଣ? ୱମସ୍ ବଗେରା ହେଇଗଲା
ନାହାଁ ସେ ସବୁ ନାହିଁ
ଟୋଟାଲ କି- କିଛି ପସନ୍ଦ ଆ-
କିଛି ନାହିଁ ମୋତେ ମୋତେ ଏଇ ସବୁ ବିଲକୁଲ ବି ଭଲ ଲାଗେନି
କେହି ବି ନୁହେଁ କେହି ବି ନୁହେଁ କେହି କେହି ପରସନ ବି ତମକୁ ପସନ୍ଦ ଆସେନି
ସେ ମୋତେ ଟିକେ ହେଲିପେଟ ଟିକେ କ୍ୟୁଟ୍ ଲାଗେ ଠିକ ଅ
କିଏ ହିବ ନା କଣ
ହେଲିପେଟେ
ଆଚ୍ଛା
ତ ସେ ଟିକେ ହଁ ତ ସେ ଟିକେ କ୍ୟୁଟ ଲାଗେ ଆଉ ଏମିତି ଆଉ କିଛି ନାହିଁ
ଆଚ୍ଛା ତାହେଲେ ତମକୁ ବି ହାତୀ ହବାକୁ ପଡିବ ହାତୀ ସହିତ ମିଶାମିଶି କରିବା ପାଇଁ ହେଲେ ହାତୀ ହାତ ହାତୀକି ପସନ୍ଦ କରୁଛ ମାନେ ନିଜର ବି ବଡ଼ିଟା ବି ହାତୀ ଟାଇପ ର ହବା ଦରକାର ନା
ଓହୋ ଆଉ ଯିଏ ଜିରଫ କୁ ପସନ୍ଦ କରେ ତ ସେ ଜିରଫ
ହଁ ସେ ଜିରା ଜିରାଫ ଭଳିଆ ଡେଙ୍ଗା ହବା କଥା ତମେ ଦେଖ ତମ ସାଙ୍ଗ ଯଦି ଗୋଟେ ଅ ବାଙ୍ଗରା ହେଇକି ଥିବ ତ ତାକୁ ଆମେ କଣ ବଉନା ବୋଲି କହିକି ନା ଚିଡଉନା ତମେ ହେଲା ଯଦି ସେ ଡେଙ୍ଗା ଥିବ ତ ତାକୁ ଆମେ ଜିରାଫ ୟା ତାକୁ ଆମେ କହିକି ନା ଚିଡାଉ ଯେମିତି ମୋଟି ଥିବ ତ ହାତୀ ବୋଲି କହିକିନା ଚିଡଉ ତ ସେମତିକା ତମକୁ ଯଦି ପସନ୍ଦ ଆସୁ ତାହାଲେ ତମେ ନିହାତି ତା ଟାଇପ ରେ କିଛି ହେଇଥିବା ଦରକାର ହେନା ମାନେ ତମକୁ ସେ ପସନ୍ଦ
ମୋତେ ଖାଲି ପସନ୍ଦ ଆସେ ଏମତି ନାଇଁ କହି
ଆଚ୍ଛା ଆଉ ତମେ ଜିମ ବଗେରା କର ୟୋଗା ବଗେରା କି ଜିମ କିଛି ଯାଅ ଏକା
ଜିମ୍ ଦରକାର ନହିଁ ମୋତେ ମୋ ଦେହ -
କାହିଁକି ପ୍ରପର ସେପ୍ରେ ଅଛ ପୁରା।
ମୁଁ ପୁରା ଫିଟ୍।
ଆଚ୍ଛା ୱେଟ୍ କେତେ ଅଛି ଏଇନା ତମର?
ମୁଁ ୱେଟ୍ ଫର୍ଟି ସେଭେନ୍।
ଫୋର୍ଟି ସେଭେନ୍ ଆଉ ହାଇଟ୍।
ହାଇଟ ହଉଛି ଫାଇଭ ଟୁ ହାଇଟ ଛୋଟ ଏଜ ଏଇଟିନ
ତ ଏଜ ଟା କେହି ଆଜି ପର୍ଯ୍ୟନ୍ତ ମୋତେ କେହି ଝିଅ। କହିନାହାନ୍ତି ତୁମେ କେମିତି ଏତେ ଜଲ୍ଦି କହିଦେଲ।
ମୋତେ କିଛି ନାହିଁ ଏଜ କହିଲେ ମତଲବ ଠିକ ଅଛି।
ନା କୁହନ୍ତି ନା ଔରତ ୟା ଫିର୍ ଯୋଉ ଝିଅ ମାନଙ୍କୁ କେବେ ଏଜ ପଚାରିବା କଥା ନୁହେଁ ବୋଲି।
ହଁ ଠିକ୍ ଅଛି ମୋର ଏଇଟିନ୍ ହେଇଛି ତ ମୁଁ କହିଦେଲିି
ଆଚ୍ଛା ଏଇଟିନ୍ ପ୍ଲସ ତା ହେଲେ ନା ତାହେଲେ ତମ ଭୋଟ ଦେବା ପାଇଁ ରେଡି ଯାଇଛ ତାହେଲେ ତମେ ଏଇଥର କା ବିଜେପି କି ଭୋଟ ଦବୟା ବିଜେଡି କି ଭୋଟ ଦବ।
ମୁଁ ଭୋଟର କାର୍ଡ ଆସିନି ଆସିଲେ ବିଜେପି ହିଁ ଦେବି।
ଭୁଲରେ ବି ଦବନିି।
କାହିଁ।
ତମେ ଓଡ଼ିଶା ଭିତରେ ଅଛ ନା।
ନା ମୁଁ ଏମପି କୁ ଏମ ପି ଯାଇକି ଭୋଟ ଦେବି।
ଆଚ୍ଛା ତାହେଲେ ସେଠି ଯଦି ଦବ ତାହେଲେ ଦବ ଆରାମସେ ଦବ କିଛି ପ୍ରୋବ୍ ନା ନା କିନ୍ତୁ ଏଠି କିନ୍ତୁ ହଁ ହଁ। ତାହେଲେ ସେଠି ସେଠି ଠିକଅଛି ତାହେଲେ ଯଦି ତମର ଭୋଟର ଆଇ ଡି ଟା ଯୋଉ ଆସିବ ସେଟା ମଧ୍ୟପ ମତଲବ୍ ସେଠି ଏମପିରେ ଆସିବ ନା।
ହଁ।
ହଁ ତାହେଲେ ସେଠି ତମେ ଆରାମସେ ଦେଇପାରିବ।
ହଁ ମୁଁ ଏପ୍ଲାଏ କରିଛି କିନ୍ତୁ ଆସିନି ଏବେ।
ଆଚ୍ଛା ଆଚ୍ଛା ଆସିଯିବ ସେଇଟା ତ ମିନିମମ୍ ପନ୍ଦରରୁ ଏ ଫେରେ ମାସେ ଖଣ୍ଡେ ଟାଇମ୍ ଲାଗେ ସେଟା ତୁମକୁ ପୋ ମତଲବ ପ ପୋଷ୍ଟାଲ୍ ଥ୍ରୁରୁ ତୁମକୁ ଡେଲିଭରି ହେଇଯିବ ତୁମ ଘରେ।
ହଁ ସେଇ
ଆଚ୍ଛା।
ହଁ ଯଦି ଭୋଟ୍ ଟାଇମରେ ମୋ ଏଜାମସ୍ ହବ ତ ସେଇଟା ବି ଗଲା।
ହୁଁ ହୁଁ ହୁଁ।
ସେଇଟା ତମର ତ ନେକଟ୍ ମନଥ୍ ଏଗଜାମ୍ ଅଛି ନା?
ହୁଁ।
ତ ସେଥିତ ଟାଇମ୍ ଅଛି ବୋହୁତ ଆରାମସେ କାହିଁକି ନା ଅ ଭୋଟ୍ ହବାରେ ବୋହୁତ ଟାଇମ ଅଛି ଏଇନା।
ହଁ ସେ ତ ଜିବିନି କିନ୍ତୁ କିଛି ବି ଏଜାଗମ
ହଁ ହଁ ହଁ ହଁ ଅଲଗା ଯଦି କିଛି ଏଗଜାମ ବଗେରା ରହିଯାଇଥିବ ତାହେଲେ ହୋଉଚି ପ୍ରୋବ୍ଲେମ୍ ହବ ତମକୁ।
ହଁ। ତମେ ଦେଇ ସାରିଚ ଭୋଟ ନା?
ମୁଁ ତ ଦେଇ ସାରିଚି ଲାଷ୍ଟ ଇୟର ହିଁ ମୁଁ ଦେଲି ନା। ଥରେ ହି ଦେଇଛି ମୁଁ ଥରେ ହି ଦେଇଛି। ଭଲ ଏକ୍ସପେରିଏନ୍ସଟେ କରିଚି ଆଉ ଥରେ ଦେଇକିନା। ଆଚ୍ଛା ଆଉ ତମେ ଶୋଇବ କେବେ? ହାଲୋ।